ହ୍ୟାଲୋ ଶୁଭୁଚି?
ହଁ।
ଆଉ କଣ କରୁଥିଲ?
ଏ ଆସିଛିରେ ଜଙ୍ଗଲ ଆଡେ।
ଜଙ୍ଗଲ ଆଡେ କଣ କାମ କି ଏଇନା ଖରାବେଳ ଟାରେ?
କଣ?
ଜଙ୍ଗଲ ଏଇଟାରେ କଣ କାମ ଏଇ ଖରାବେଳେ?
ଏ ପବନ ଖାଇ
ହୁଁ ହୁଁ ଘରେ ଭାତ ଖାଇନି କି ପବନ ଖାଇ ଆଉଚ?
ଆ ଗରମ ହଉଛି।
ଓ ଆମ ଆଡେ ତ ବର୍ଷା ପକଉଛି ତମ ଆଡେ ଗରମ ହଉଛି।
ଆମର ତ ଆଡ଼େ ଯୋଉ ଶଳା ପାପି କେତେ ଜଣ ଅଛନ୍ତି ଯେ ବର୍ଷା ହଉନି ସେ ଗାଁରେ ଥିଲେ।
ଆମ ଆଡେ ତ ଏଇଠି ଡେଲି ବର୍ଷା ହଉଛି ଆଉ।
ଓ ହୋ।
ଆଉ କଣ ଖବର କୁହ ତମ ଆଡ଼େ?
ଆମର ସବୁ ଭଲ। ଆମର ସବୁ ଭଲ।
ଆଉ ରଜ ତ ପାଖେଇ ଆଇଲାଣି, ତମ ଆଡେ କଣ କେମିତି ରଜ ପାଳନ କରାହଉଛି?
ଆମ ଆଡେ ରଜ ମହୋତ୍ସବ
ରଜ ମହୋତ୍ସବ କରାହଉଛି ତିନି ଦିନ ତିନି ଦିନ ଯାକ?
ହଁ ତିନି ଦିନ ହଉଛି ଆର ବର୍ଷ ଚାରି ଦିନ ହେଇଥିଲା।
ଆର ବର୍ଷ ତ ଆମ ଆଡେ ବି ହେଇଥିଲା ଚାରି ଦିନି, ବର୍ଷା ହେଇଯାଇଥିଲା ମଧ୍ୟ ଗୋଟେ ଦିନ ପୁରାନ ଦିନଟା ଯାକ।
ଓହୋ ଆମ ପୁରସ୍କାର ବିତରଣ ଯୋଗୁ ହେଇଥିଲା।
ଆଚ୍ଛା। ଆଉ କଣ?
ହଁ।
ଆଉ କଣ? କୁଆଡ଼େ ବୁଲାବୁଲି କରୁଛ ନା ନାଇଁ ରଜକୁ?
ଦେଖିଆ ଆଉ।
ଦେଖିବା ବୋଲି। କୁଆଡେ କିଛି ପ୍ରୋଗ୍ରାମ ନାହିଁ?
ଗାଁରେ ତ ମହୋତ୍ସ ଗାଁରେ ତ ମହୋତ୍ସବ ହଉଛି ଆଉ କଣ କୁଆଡେ ପୋଗ୍ରାମ।
ମହୋତ୍ସବ ହଉଛିି ଗାଁରେ ନପାଳିକି କାହିଁ ଯିବୁ କୁଆଡେ ବେକାରିଆ ନା?
ହଁ ହଁ।
ହ୍ୟାଲୋ।
ଆଉ ତମ ଆଡେ।
ଆଁ ମା ରତ ସେଲସ ତିନ ଦିନ ଯାକ। ହଉଛି ଆମ ଆଡେ ବି ରଜ ମହୋତ୍ସବ ହଉଛି ଦୋଳି ଫୋଳି ପଡୁଛି ବିଭିନ୍ନ ପ୍ରକାର ଦୋଳି। ଛୁଆ ଖେଳୁଛନ୍ତି, ନାଚ ଗୀତ ହଉଛି। ପୁରସ୍କାର ମଧ୍ୟ ଲାଷ୍ଟ ଶେଷ ଦିନ ଦିଆହଉଛି ପୁରସ୍କାର ଫୁରସ୍କାର ଦିଆହଉଛି ସନ୍ଧ୍ୟାବେେଳେ।
ଓ ହୋ। ପୁରସ୍କାର ଦଉଚ ପୁଣି ଫୁରସ୍କାର ଗୋଟେ ଦଉଛ।
ଆଉ ଏରା ପୁରସ୍କାର ଦିଆ ହଉଛି ଯୋଉମାନେ ନାଚ, ଗୀତ ର ପାଟି ସେ ଗୋଟେ କରିଛନ୍ତି। ଆଉ ପୁରସ୍କାର ଟା ଆ ତମେ ଜାଣିଥିବ କାହାକୁ ଏଇନା ଯାହା ହିଷୟରେ କଥା ହଉଚି ସେମାନେ ନଉଛନ୍ତି ଆଉ।
ଓ ହୋ।
ଆଉ ଭୋଜି ଭାତ କରାଯାଉଛି ନା ନାଇଁ ରଜକୁ ତମଆଡ଼େ?
ଏଇଟା ଛୁଆ ଛୁଆଙ୍କ ମଝିରେ ଆଉ ସାଙ୍ଗ ଛୁଆ।
ଓ ହୋ। ଆଉ କଣ? ଆଉ ରଥଯାତ୍ରା ତ ରଜ ପରେ ପରେ ତ ରଥଯାତ୍ରା ବି ଆସୁଛି।
ହଁ, ଆର ମାସରେ।
ହଁ ରଥଯାତ୍ରା କେମିତି କଣ? କୁହ ଟିକେ ରଥଯାତ୍ରା ବିଷୟରେ।
ରଥଯାତ୍ରା କଣ, ଆମ ଗାଁରେ ହଉଛି, ଆମ ଗାଁ ପାଖରେ ଗୋଟେ ହଉଛି, ପାୱାର ପୁରା ହେବି।
ହଁ।
ତମେ ଯାଇ ଯାଇଥିବ ଜାଣିଥିବ ବି।
ହଁ ମୁଁ ଜାଣିଛି ମୁଁ ତମଗାଁ ବିଷୟରେ ଜାଣିନି ତମ ଗାଁ ବିଷୟରେ ଟିକେ କହି ଦଉନ। ତାଙ୍କ ଗାଁ ବିଷୟରେ କଥା ଛାଡ।
ଆମ ଗାଁରେ ଦିଟା ରଥ।
ହଁ।
ଗୋଟେ ପୂର୍ବ ଗୋଟେ ପଶ୍ଚିମ। ଏପଟେ କଣ? ସବୁ ଛୁଆ ଯାକ ହସ ଖୁସିରେ ଠାକୁରଙ୍କ ରଥ ଟାଣନ୍ତି।
ହୁଁ।
ମାଉସୀ ମା ଘର ଯାହାର ସିଏ ପ୍ରସାଦ ଦିଅନ୍ତି। ଅରୁଆ, ଡାଲମା, ଖଟା ଆଉ ଯଦି ବଜେଟ୍ ବଢିଯିବ ଆଉ ଯଦି ବଜେଟ ବଢ଼ିଯିବ ପାଶ। ଏତିକ କରନ୍ତି ଆଉ କଣ?
ପୁରା ଗାଁଟି ଯାକ ଲୋକଙ୍କ ବାକି କରିଥାନ୍ତି ନା କଣ?
ନାଇଁ ମଁ ଏତେ ଲୋକ ଗାଁ ରେ। ଦି ତିନି ହଜାର ଲୋକ ଖାଇପାରିବେ କି?
ମାନେ ଯଉ ପଟେ ଯଉ। ଓହୋ, ମାନେ ଯେଉଁପଟେ ଯେଉଁ ସାହିର ଲୋକ ଟାଣୁଛନ୍ତି ସେଇପଟିକା ଲୋକ ଖାଉଛନ୍ତି ଆଉ।
ହଁ ହଁ।
କଣ ବାହୁଡା ଦିନ ଗୁଣ୍ଡିଚା ଦିନ ଦି ଦିନ ଯାକ ନା? ଆଉ ଥରେ ଯୋଉ ଦିନ ହେଲେ। ଗୋଟେ ଥରେ ଦେଇଦେବେ। ବାହୁଟା ଦିନ ଦେବେ ଯଦି ଗୁଣ୍ଡିଚା ଦିନ ନାହିଁ ନା ଗୁଣ୍ଡିଚା ଦିନ ଦେବେ ଯଦି ବାହୁଡ଼ା ଦିନ ନାହିଁ।
ସେଇଟା ମାଉସୀ ମା ଘର ଦିଅନ୍ତି ଗୁଣ୍ଡିଚା ଦିନ। ବାହୁଡା ଦିନ ମାନେ ଯାହା ଘରେ ରଥ ରୁହେ। ଆମ ଏତେ ମନ୍ଦିର ନାହିଁ ନା ଜଣଙ୍କର କରୁଛନ୍ତି। ଦି ଜଣ ଦି ବର୍ଷେ ତା କରି ଦିଅନ୍ତି ଆଉ।
ଆମରତ ମନ୍ଦିର ନୂଆ ଏବେ ହଉଛି ତିଆରି।
ହଁ, ତମ ମନ୍ଦିର ହଉଛି ତିଆରି ଆମେ ଦେଖିଛୁ।
ହଁ।
ପୁରା ବାଜା ଫାଜା ବଜେଇ ପୁରା ଧୁମଧାମ କର ଆଉ।
ଆଉ ଆଉ ମାନେ ନିଜ ସକ୍ଷମ ଅନୁସାରେ କିଏ ଯଏ ଯେତିକି ଦେଇପାରିଲ ଖାଇବା ଆଉ ନା କଣ?
ହଁ ହଁ ସେମିତି ଆଉ।
ଆ ପୁରା ମାନେ ଲୋକ ବହେ ହୁଅନ୍ତି ନା ସେଇଭଳିଆ ମାନେ ଛୁଆ ମାନେ ଅଳ୍ପ
ଆ ଠାକୁ ଠାକୁରଙ୍କ ଜାଗା ଲୋକ ହେବେନି ଛୁଆ ସିନା ଟାଣରେ ଲୋକ ଆଉ ଏତେ ଟାଣିବକରି ସିଏ ଖାଲି ସାହାଯ୍ୟ କରନ୍ତି ଛୁଆଙ୍କୁ।
ହଁ ବାଜା ଫଜା ବଜେଇ ଘଣ୍ଟ ବଜେଇ ରଥ ଟଣା ଯାଏ।
ହଁ ବକ୍ସ ବି ଲଗାଯାଏ ଗୀତ ଆଗରେ ଗୋଟେ ଅଟୋ ରେ ବାଯେ ଅଟନ ହେଲେ ବିକୋବ ଆଉ ଠାକୁରଙ୍କ ଜଗନ୍ନାଥଙ୍କ ଗୀତ। ଟାଣନ୍ତି ଗୋଟେ ଛୁଆ ଜୋରସରେ ଆଉ।
ଆଉ ସାର ଥିବା ବସେନା କଣ ଯୋଉ ରଥରେ
ହଁ ହଁ ସିଏ ପୁରା ହେବି ପୁରା ମାରନ୍ତି
ଢଗ ଢଗ ମାରିକି କରନ୍ତି ନା କଣ?
ଅ ହଁ
ଓହୋ ଆଉ କୁହ କଣ ତମ ଆଡ଼େ ଏବେ କଣ କର?
ଏବେ ତ ପୁରା ଭଲ।
ଖେଳକୁଦ କରଛ ନା ନାଇଁ ଖେଳା ଖେଳି ଖରାଦିନଟରେ?
ହଁ ଖେଳ ହଉଛି।
ବା ହଉଛି ଖେଳିବୁ କଣ କାଲି ବାହାର ଖେଳୁ ପରି ବର୍ଷା ଘଡଘଡି ଚଢ ଚଢ ମାରିଲା ଯେ ବସିଛି ସଦଳେ ଘରେ ଆଉ।
ଆଉ ତମାଟେ ବି କାଲି ବର୍ଷା ହେଇଛି।
ହଁ
ଆମ ଆଡେ ତ ହେଇଛି।
ହଁ ତମର କାଲି ବର୍ଷା ହେଇଛି ନା ଘଡଘଡି ଚଢ ଚଢ ମାରିଥିଲା?
ହଁ ସେଇ ବର୍ଷା ଘଡଘଡି।
ଆଚ୍ଛା। ଆଉ କଣ ରଜ ପାଇଁ ନୂଆ ପୋଷାକ କିଣି ସାରିଲଣି?
ନାଇଁ
ଆଉ କେ। ବେ କିଣିବ ରଜତେ ରହିଲା ଆଉ ଦି ଦିନ
ନାଇଁ ମୁଁ କିଣ ଆନି ପଇସା ପତ୍ର ନାହିଁ। କାମ କରୁଛିୁ ଯେ ପଇସା ଆସିନି କଣ?
ତମର ଯଦି ପଇସା ହ ତ ନାଇ ଆଉ କାହାର ଅଛି।
ତମର ଫରେନ ଯାଉଛ ଅଛି।
ହୁଁ ବିଦେଶ ପଇସା ବା ଆମ ଇଆଡେ ଚଳୁନି ବୋଲିଟେ ଏତେ କଥା ଆଉ। ଅଛି ଅଛି ମୋ ପାଖରେ ଦିଟା ବିଦେଶ ପଇସା।
ହଁ
ଆଦେରେ ଚଳୁନୁ।
ହଉ ରଖିଥା ବ୍ୟାଙ୍କ ରେ କରେନ୍ସି ଚେଞ୍ଜ ହେଇଗଲେ ହେଇଯିବ।
ନା ନା ବ୍ୟାଙ୍କର ଦେ ଘର ଥାଉ ମୋ ପାଖରେ।
ଓହଁ ଆଇଛି କି ଉପର ଆଡୁ?
ହଁ ଉପର ଆଡେ ତ ଆସିବା ତଳା ଆଡେ କଣ ହେରା ମିଳୁଛି କି। ତୋଳାବଡ଼ ହିରା ମିଳୁନି। ଯାହା ଉପରୁ
ଓହ।
ଆଉ କଣ କୁହ?
ଏଇ ପାର୍ସଲ ବାଲା ଫୋନ କରୁଛି।
ଓହୋ ତମ ଆଡେ ଏଇନା ନା ଫଳମୂଳ କଣ ମିଳୁଚି ଜାମୁ କୋଳି ଫାମୁ କୋଳି ତମ ଆଡେ ହଉଛି ନା ନାଇଁ?
ନାଇଁ ଆମ ଆଡେ ଗଛ ନାହିଁ।
କଣ ଗଛ ନାଇଁ ମୁଁ ଯାଇଥିଲି ତ ଘର ଆଡେ ଥରେ ଯେ ଦେଖିଥିଲି ଗଛ ହେଇଥିଲା। ଜାମ୍ମୁ କୋଳିି ହୁଏ ଆଉ ନାହିଁ କରୁଛ।
ଆମ ଆଡେ କାଇଁ ଇଏରେ ଆମର ତ ଗଛ ନାହିଁ।
କଣ ନାହିଁ ମିଛ କଥା କହୁଛ ମୁଁ ବା ଗଛ ଦେଖିଛି ତମ ଆଡେ।
ଅ ତମେ ସବୁ ଦେଖିଛ ଆଉ।
ଆଉ ମୁଁ ଦେଖିଛି ବୋଲି ତ ଜାମୁକୋଳି କଥା ପଚାରିଲି ନ ହେଲେ ନାଇଁ ଲିଚି କଥା ପଚାରି ଥାନ୍ତି ଆମ୍ବ, ପଣସ ଖାଉଛ ନା ନାଇଁ ସବୁ?
ନାଇଁ ଏରା ମୁଁ ଖାଏନି।
ଆଉ କଣ ଖାଅ?
କିଛି ନାହିଁ।
ଆଁ।
ଆଉ କଣ ଖାଉଛ? ଗାଧେଇବ କେତେବେଳୁ ଖାଇବ କେତେବେଳୁ?
ଗାଧେଇବା ଆ ଟିକେ ଆଇଥିଲି ଚୁଟି କାଟିି।
କଣ?
ଦି ଦିନ ପରେ।
ଗାଧେଇ ଖାଇବ।
ନାଇଁ ନାଇଁ।
ଆଉ?
ଦି ଦିନ ପରେ ରଜ ଆଇଥିଲି ଚୁଟି କାଟି।
ଆଁ। ଚୁଟି କାଟିଲଣି ଆଉ ତାହେଲେ ବୁଲିବା ଫୁଲିବା ପୋଗ୍ରାମ ରଖିଛ ବୋଧେ କୁଆଡେ?
ନାଇଁ ମ କୁଆଡେ ନାହିଁ।
ଆଉ
ଏବଂ
ଦି ଦି ଦିନ ଅଛି ଆହୁରି ରଜ ଚୁଟି କାଟିଦେଲଣି ବଢିଯିବନି ଚୁଟି?
ନାଇଁ ମ ଏତେ କଁ ଆଉ ବଢିବ?
ଓଡ଼ିଶା। ଗୋଟେ ଦିନକରେ ବଢିଆଉଛି ଚୁଟି ଆଉ ଦି ଦିନ ତିନି ଦିନ ରହିଲାଣି ଆଉ। ବଢିବନି କଣ ହବ?
ହଁ ବଢିଲେ ବଢିବ ଆଉ।
ଆଉ ତମ ଘରେ ଦୋଳି ଫୋଳି ପକଉଛ ନା ନାଇଁ?
ଉଁ।
ମୁଁ କହିଲି ତମ ଘରେ ଦୋଳି ପକଉଛ ନା ନାହିଁ?
ହଁ ମୁଁ ପଢେ।
ତମ ଘରେ?
ହଁ ଛୋଟୁ
ଛୋଟ ସେଇରେ କଣ ତମେ କୋଉଥିରେ ଗା ଦୋଳି।
ଦୋଳି ଦଉଡ଼ି ପଟା।
ପଟା ଦୋଳି ପଡେ। ଏଁ ପଟା ଦୋଳି ପଡେ। ହ ଆମ ସାନ୍ଦୋଳି ପକାଉନ ଚାରି ପାଞ୍ଚ ଜଣ ବସିକି ଖେଳିବ।
ଆଇ ମ ଘର ଭିତରେ କୁଆଡ଼େ ପକେଇବ ବରଣ୍ଡାରେ।
ଓହ ଆ ହଉ ଯାହା କଣ କରବ, ମୁଁ ଯାଉଛି ଖାଇବି ଆଉ।
ହଁ ହଉ।